ନମସ୍ତେ ନମସ୍ତେ ବନ୍ଧୁ
ହଁ ନମସ୍ତେ କଣ କରୁଥିଲ?
ଏଇ ଖୋଲା ଆକାଶ ତଳେ ବସିକି ପବନ ଖାଉଥିଲୁ ଛାତ ଉପରେ ଆଉ।
ଆଛା ମୁଁ ମୁଁ ବି ସମାନ ମୁଁ ବି ସେଇୟା କରୁଥିଲି। ମୁଁ ବି ଛାତ ଉପରେ ବସିଛି ଗରମ ବହୁତ ହଉଛି। ସେଥିଲାଗି ଛାତ ଉପରେ ବସି ମୁଁ ବି ସେମିତି ପବି ପବନ ଖାଉଛି ଟିକେ ଭଲ ଲାଗୁଚି ମନ ବି ସ୍ଥିର ଲାଗୁଛି। ଆଉ ତୁମ ସେପଟେ ବର୍ଷା ଆଜି ଆଉ ହେଇଥିଲା?
ବର୍ଷା ଉଠେଇଥିଲା ବର୍ଷା ବର୍ଷା ଉଠେଇଥିଲା କିନ୍ତୁ ବର୍ଷା ହେଲାନି।
ଆଛା ହଁ ବର୍ଷା ତ ଏଇନା ଆସିନି ବର୍ଷା ଆସୁ ଆହୁରି ଲାଗିଯିବ ଆହୁରି ପନ୍ଦର କୋଡ଼ିଏ ଦିନ ପରେ ଯାଇକି ବର୍ଷା ଦିନ ଆସିବ।
ହଁ
ଯାଇକି ଆଷାଢ଼ ଶ୍ରାବଣ ଆଡୁ କୁ ଆଷାଢ଼ ଲାଷ୍ଟ ଆଷାଢ଼ ମାସ ଶ୍ରାବଣ ମାସ ଆଡ଼କୁ ଯାଇ ବର୍ଷା ହେବ। ଏଇନା ଯା କାଳ ବୈଶାଖି ଖାଲି ଖରା ହଉଛି ତ କାଳବୈଶାଖୀ ଯେତେବେଳେ ହଉଛି ତ ପବନ ବର୍ଷା ତା ଜୋରେ ହେଇଯାଉଛି
ସେଥିପାଇଁ ଜମା ଭଲ ଲାଗେ ନାହିଁ ଠିକ ଚାରିଟା ବାଜିଯିବ କିଏ କୁଆଡେ କାମକୁ ବାରିବେ କି ଛୋଟ ଛୁଆ ମାନେ ସ୍କୁଲ ରେ ଆସିକି ଖେଳିବାକୁ ଯେତେବେ ଠିକ ସେଇ ଟାଇମ ରେ ହିଁ ବର୍ଷା ଟା ହବ।
ହଁ ହଁ
ସବୁଠୁ ବେକାର ଲାଗେ ସେ ଯୋଉ ଚାରିଟା ଟାଇମରେ ଯୋଉ ହୁଏ ଛୁଆ କେତେ ଖୁସି ହେଇକି ଥିବେ ଖେଳ ଖେଳିବେ ବୋଲି ବର୍ଷ ସା ଇନ୍ଦ୍ର ଦେବତା କିଛି କରିଦିଅନ୍ତିନି
ହଁ ଠିକ ଠିକ ଠିକ କଥା କହିଲ ମଜା ଲାଗିଲା ଆଉ ଆମର ବି ରଜ ବି ପାଖେଇ ଆସିଲାଣି ଆଉ ରଜ ପାଇଁ ତମେ ନୂଆ ପୋଷାକ କିଣିଲଣି ନା?
କିଣିନୁତ ଦେଖିବା କୋଉଦିନ ମାର୍କେଟ ଯାଇକି ଗୋଟେ କିଣିଦବା ଆଉ।
ହଁ କେତେ ଯେତେ ପର୍ବ ଖାଲି ଆମର ମାସ ପୂରୁଛି ତ ଆମର ଗୋଟେ ଗୋଟେ ପର୍ବ ଅଛି। ଆମ ଓଡିଶାର ସଂସ୍କୃତି ଆଉ ପରମ୍ପରା ପୁରା ଭିନ୍ନ ଆଉ ଏତେ ସୁନ୍ଦର ଚାଲୁଣ ଆମ ସଂସ୍କୃତି ଆଉ ପରମ୍ପରା ବିଷୟରେ କିଛି ଆଲୋଚନା କରିବା।
ହଁ ଚାଲ
ହଁ ଆମ ଓଡିଶା ଏକ ଜାଣିଛ ଆମ ଓଡିଶା ଏକ ସମୃଦ୍ଧ ସଂସ୍କୃତି ଓ ପରମ୍ପରାର ଭୂମି ଆଉ ଏହାର ଐତିହ ଐତିହ୍ୟ ସାରା ବିଶ୍ଵରେ ପରିଚିତ ଆମ ଓଡିଶାର।
ହଁ ଓଡିଆ ସଂସ୍କୃତି କିଛି ବିଶେଷତା ବିଷୟରେ କହିବ କି?
ହଁ ହଁ ନିଶ୍ଚୟ କହିବି ଆମର ଭାଷା କଣ ଆମ ଭାଷା ହେଲା ଓଡ଼ିଆ ଆମ ଭାଷା ସାହିତ୍ୟ ପର୍ବପର୍ବାଣୀ ନୃତ୍ୟ ସଙ୍ଗୀତ ଏବଂ ଖାଦ୍ୟ ଆମ ସଂସ୍କୃତି ଆମର ଗର୍ବ ଓଡ଼ିଶା ସଂସ୍କୃତିର ବିଶେଷତା ହେଉଛି ଆମ ପର୍ବ ପର୍ବପର୍ବାଣୀ ଆଉ ନୃତ୍ୟ ସଙ୍ଗୀତ ଖାଦ୍ୟ ସଂସ୍କୃତି ଆଉ ଆ
ଯେମିତି କୁହା ଯାଇ କୁହାହେଇନି କି ଆଁ ବାର ମାସରେ ତେର ପର୍ବ।
ହଁ ହଁ ଠିକ ଠିକ ଠିକ ଆଉ ସେ ଯୋଉ ପର୍ବ ଗୁଡିକ ସେ ଯୋଉ ପ୍ରମୁଖ ପର୍ବ ଗୁଡିକର ନାମ ଜାଣିଛ ନା?
ହଁ ଜାଣିଛି।
କୁହ
ରଜ ପର୍ବ ରଥଯାତ୍ରା, ଦୁର୍ଗା ପୂଜା, ଆମ ଝିଅ ପିଲାଙ୍କର କୁମାର ପୂର୍ଣିମା
ହଁ ହଁ ହଁ ପଶ୍ଚିମ ଓଡିଶାରେ ତ ହଁ ତାଙ୍କର ତ ମୁଖ୍ୟ ହେଲା ନୂଆଖାଇ ତାଙ୍କର ପ ପଶ୍ଚିମ ଓଡ଼ିଶା ରେ ତାଙ୍କର ବହୁତ ଆଡ଼ମ୍ ବର ର ସହିତ ପା ମାନେ ବହୁତ ମଜା ମସ୍ତିରେ ତ ଆମର ଯେମିତି ରଜ ଆମେ ବେଶୀ ଅ ହଁ ବାସ ବାସ୍ ହଁ ଆମେ ଯେମିତି ରଜ ରଜକୁ ଆମର ଆମ ଏପଟେ ଯେମିତି ଉତ୍ତର ଓଡ଼ିଶା ପୂର୍ବ ଓଡ଼ିଶା ଆମେ ଯେମିତି ରଜକୁ ଏତେ ଆନନ୍ଦର ସହିତ ପାଳନ କରିଥା ଉ ତ ସେମାନେ ସେମିତି ଠିକ୍ ସେହିପରି ନୂଆଖାଇକୁ ବହୁତ ଆଡ଼ମ୍ବର ର ମଜା ସହିତ ସେମାନେ ବି ପାଳନ କରିଥାନ୍ତି। ଆଉ ଉଁ ହଁ ଏ ଏଇଗୁଡ଼ା ତ ଆମର ପ୍ରମୁଖ ପର୍ବ। ବ ଆଉ
ଆଉ ଓଡିଶାର କଳା ଓ ନୃତ୍ୟ ବିଷୟରେ କିଛି ଜାଣିଛ?
ହଁ ହଁ ଜାଣିଛି ନିଶ୍ଚୟ ଓଡିଶୀ ନୃତ୍ୟ ହେଲା ଆମର ବିଶ୍ଵ ପ୍ରସିଦ୍ଧ ଜାଣିଥିବା ଆମର ନୃତ୍ୟ ଓଡ଼ିଶୀ। ତା ସହିତ ଆମର ପଟ୍ଟଚିତ୍ର ତାରକାସୀ କାମ ଆଉ ହସ୍ତଶିଳ୍ପ ମଧ୍ୟ ବହୁତ ପ୍ରସିଦ୍ଧ ଆମ ଓଡ଼ିଶାର।
ଆମ ଆମ ଆମ ଓଡିଶାର ଏଇ ସବୁ ଜିନିଷ ବି ବହୁତ ଆମ ଦେଶ ବିଦେଶରେ ବି ପରିଚିତ।
ଓଡିଆ ଖାଦ୍ୟ ସଂସ୍କୃତି ମଧ୍ୟ ବହୁତ ସମୃଦ୍ଧ ନୁହେଁ କି?
ହଁ ଆଉ ଆମର ପଖାଳ ଭାତ ମୁଁ ତ ସବୁଦିନ ପଖାଳ ଭାତ ଖାଇବାକୁ ଭଲ ଲାଗେ ମତେ କାହିଁକିନା ଏବେ ଯେତୁ ବହୁତ ଖରା ରହୁଛି ନା ଗରମ ହଉଛି ଏବେ ମୁଁ ସବୁଦିନ ପ୍ରତିଦିନ ମୁଁ ପଖାଳ ଖାଉଛି। ପଖାଳ ଭାତ ଡାଲମା ସବୁ ପରିବା ପନିପରିବା ପଡ଼ିକି ଯୋଉ ଡାଲମା ଆଉ ଛେନା ପୋଡ଼ ଆରିସା ପିଠା ଆ ଓ ପୋଡ଼ ପିଠା ଭଳି ଖାଦ୍ୟ ଆମ ସଂସ୍କୃତିର ଅଂଶ।
ଆମେ ନିଜେ ସଂସ୍କୃତି କିପରି ସୁରକ୍ଷିତ ରଖିପାରିବା?
ହଁ ନିଶ୍ଚୟ ଆମେ ତ ରଖିପାରିବା ଆମେ ଆମର ଭାଷାକୁ ଆମ ପରମ୍ପରାକୁ ଆଉ ରୀତିନୀତିକୁ ଯଦି ଆମେ ସମ୍ମାନ କରିବା ଏବଂ ନୂତନ ପିଢ଼ିକୁ ଏହା ବିଷୟରେ ଜଣାଇବା ତାହେଲେ ଆମ ସଂସ୍କୃତି ସୁରକ୍ଷିତ ରହିପାରିବ ।
ଠିକ କହିଲ। ସଂସ୍କୃତି ହେଉଚି ଆମର ପରିଚୟ ।
ହଁ ନିଶ୍ଚୟ ନିଜ ସଂସ୍କୃତିକୁ ଭଲ ପାଇବା ଓ ସୁରକ୍ଷା କରିବା ପ୍ରତ୍ୟେକ ଓଡ଼ିଆଙ୍କ କର୍ତ୍ତବ୍ୟ ।
ଧନ୍ୟବାଦ ବନ୍ଧୁ ।
ହଁ ଧନ୍ୟବାଦ।ହଁ ମତେ ବି ବହୁତ ଭଲ ଲାଗି ଗିଲା ଧନ୍ୟବାଦ। ନିଜ ଆମ ନିଜ ଭାଷା ସସ୍କୃତି ଓ ପରମ୍ପରାକୁ ସମ୍ମାନ କରିବା ହେଉଛି ପ୍ରକୃତ ଓଡ଼ିଆର ପରିଚୟ ।
ଆଉ ବନ୍ଧୁ ଜାଣିଛ?
ତ ରଜ ରଜ ପରେ ପରେ ପୁଣି ଆମର ରଥଯାତ୍ରା ଆସି ଯାଉଚି। ତମେ ରଥଯାତ୍ରାରେ ତମେ ଯାଅ ନା? ପୁରୀ ବୁଲିବା ଲାଗି ।
ପୁରୀ ତ ଯାଇ ହୁଏ ନା ବହୁତ ଭିଡ ରୁହେ କିନ୍ତୁ ଏଇଠି ଆମ ଗାଁରେ ବି ରଥ ଗୋଟେ ଅ
ହଁ ଗାଁ ଗାଁ ମାନଙ୍କର ବି ଅ ପ୍ରାୟ ଜଗନ୍ନାଥ ମନ୍ଦିର ଯଉଁମାନଙ୍କର ସବୁ ଥାଏ ଯଉଁ ଗାଁରେ ତ ସେଠି ବି ଆମର ରଥଯାତ୍ରା ହୋଇଥାଏ ଆଉ ରଥଯାତ୍ରା ତ ଆମ ଓଡ଼ିଶାର ସବୁଠାରୁ ପ୍ରସିଦ୍ଧ ପର୍ବ ମାନଙ୍କ ମଧ୍ୟରୁ ଗୋଟିଏ। ଏହା କେବଳ ଜଗନ୍ନାଥ ମନ୍ଦିର ସହ ହଁ ଜଡିତ।
ହଁ ରଥଯାତ୍ରାରେ କେଉଁ କେଉଁ ଠାକ ର ରଥରେ ବିରାଜ ମାନ ହୁଅନ୍ତି।
ରଥଯାତ୍ରରେ ଆମର ଜଗନ୍ନାଥ ଜଗନ୍ନାଥ ଉ ବଳଭଦ୍ର ଆଉ ସୁଭଦ୍ରା ତିନି ଜଣ ଦେବଦେବୀ ନିଜ ନିଜ ରଥରେ ବିରାଜମାନ ହୁଅନ୍ତି।
ଏଇ ଏଇ ରଥ ଗୁଡିକର ନାମ କଣ ଜାଣିଚ?
ହଁ ହଁ ହଁ ଜାଣିଚି। ସେଇଟା ହଉଚି ଆମର ଶ୍ରୀ ଜଗନ୍ନାଥଙ୍କର ରଥର ଶ୍ରୀ ଜଗନ୍ନାଥ ଯୋଉ ରଥରେ ବିରାଜ ମାନ ହୁଅନ୍ତି ତ ସେଇ ରଥର ନାମ ହଉଛି ନନ୍ଦିଘୋଷ। ଆଉ ବଳଭଦ୍ର ଯୋଉ ରଥରେ ବିରାଜ ମାନ ହୁଅନ୍ତି ସେ ରଥର ନାମ ହେଲା ତାଳ ଧ୍ୱଜ ଆଉ ସୁଭଦ୍ର ଯୋଉ ରଥରେ ବିରାଜ ମାନ ହୁଅନ୍ତି ସେଇ ରଥର ନାମ ହେଲା ଦର୍ପ ଦଳନ।
ରଉ ରଥଯାତ୍ରା ସମୟରେ କଣ ହୁଏ?
ରଥଯାତ୍ରା ସମୟରେ କଣ ହୁଏ ନା ଭ- ଭଗବାନ ମନ୍ଦିରରୁ ଆସି ରଥ ଉପରେ ବିରଜମାନ କରିଥାନ୍ତି। ଆମର ସେଇ ସମୟରେ ଲକ୍ଷ ଲକ୍ଷ ଭକ୍ତ ରଥର ରସି ଟାଣି ଠାକୁରମାନଙ୍କୁ ଗୁଣ୍ଡିଚା ମନ୍ଦିରକୁ ନେଇଯାଆନ୍ତି। ଜଗନ୍ନାଥ ତାଙ୍କ ନିଜ ମାଉସୀ ଘରକୁ ତାଙ୍କ ଭାଇ ଭଉଣୀଙ୍କ ସହିତ ସେମାନେ ଜଗନ୍ନାଥ ଯାଇଥାନ୍ତି ଆଉ ସେଇ ରଥ ତୁଳନାରେ ବହୁତ ଲକ୍ଷ ଲକ୍ଷ ଭକ୍ତ ତା ସେଇ ରଥକୁ ଟାଣି ଟାଣି ନେଇକି ଯାଇଥାନ୍ତି।
ରଥତ ମହତ୍ୱ କଣ ଜାଣିଛ?
ହଁ ଜାଣିଛି ଏହା ଭକ୍ତି ଏକତା ଏବଂ ସମ୍ମାନତାର ବାର୍ତ୍ତା ଦିଏ। ଏହି ପର୍ବରେ ଜାତି ଧର୍ମ ଓ ବର୍ଗ ନିର୍ବିଶେଷରେ ସମସ୍ତେ ଯୋଗଦାନ କରନ୍ତି। ରଥଯାତ୍ରା ଦେଖିଥିବ ତମେ ସମସ୍ତ ଲୋକଙ୍କୁ ତମେ ସେଠି ପାଇବ। ଲକ୍ଷେ ଲକ୍ଷେ ଲୋକ ରଥ ଟାଣୁଥିବେ, ସେଥିରେ କୋ ନା ଜାତି ଭେଦ ଥିବ ନା ଧର୍ମ ଥିବ ନା କିଛି ସମସ୍ତେ ସମ୍ମାନ। ସମସ୍ତେ ଭଗବାନଙ୍କ ରଥ ଟାଣି ପାରିବେ। ଆଉ ସେଠି ସେଠି ଭକ୍ତି ଆଉ ଏକତା ଏବଂ ସମାନତା ରହିଥିବା ଦରକାର।
ରଥଯାତ୍ରାରେ କେବଳ ଓଡିଶାରେ ପାଳନ କରାଯାଇଏ କି?
ନା ସବୁଆଡ଼େ ଆମେ ଯେମିତି କହିଲେ ଆମ ଓଡ଼ିଶାରେ ଯଦି ପୁରୀ ମନ୍ଦିରରେ ଯଉଁଠି ର ରଥଯାତ୍ରା ଆମର ଠାକୁର ବିରାଜ ମାନ ହେଇଥାନ୍ତି ମୁଁ ଯେମିତି କହିଲି କି ଆମ ଗାଁ ମାନଙ୍କର ବି ତମେ ବି କହିଲା ଆମ ଗାଁରେ ବି ସେମିତି ରଥଯାତ୍ରା ପାଳନ କରାଯାଏ ସେମିତି ଆମ ଗାଁରେ ବି ହୋଇଥାଏ ଆଉ ଭାରତର ବିଭିନ୍ନ ସ୍ଥାନରେ ଏବଂ ବିଦେଶରେ ମଧ୍ୟ ରଥଯାତ୍ରା ପାଳନ କରାଯାଏ କିନ୍ତୁ ପୁରୀର ରଥଯାତ୍ରା ମହତ୍ୱ ଆଉ ସ୍ୱତନ୍ତ୍ର।
ରଥଯାତ୍ରା ଆମକୁ କଣ ଶିକ୍ଷା ଦିଏ?
ଆହ୍ୟା ଆମକୁ ଭକ୍ତି, ଭ୍ରା- ଭ୍ରାତୃତ୍ୱ, ସହଯୋଗ ଏବଂ ମାନବତାର ଶିକ୍ଷା ଦିଏ।
ଧନ୍ୟବାଦ ବନ୍ଧୁ। ଆଜିର ଆଲୋଚନା ବହୁତ ଜ୍ଞାନ ବର୍ଦ୍ଧକ ଥିଲା।
ମତେ ବି ବହୁତ ଭଲ ଲାଗିଲା ଧନ୍ୟବାଦ। ରଥଯା ତ୍ରା କେବଳ ଏକ ପର୍ବ ନୁହେଁ। ଏହା ଭକ୍ତି ଏକତା ଓ ଓଡ଼ିଆ ସଂସ୍କୃତିର ଗୌରବର ପ୍ରତୀକ।
ଧନ୍ୟବାଦ ଧନ୍ୟବାଦ ବନ୍ଧୁ। ବହୁତ କିଛି ଶି୍ଖିବାକୁ ବି ମିଳୁଛି ଆଧିଅରୁ।
ହଁ ହଁ। ଆଉ। ଏଥର ମୁଁ ଭାବୁଚି ରଥା ଯାତ୍ରା ବୁଲିବାକୁ ଯିବି ଜଗନ୍ନାଥଙ୍କ ଦର୍ଶନ କରିବା ଲାଗି ମୋର ବହୁତ ମନ ହେଲାଣି ଅ ଯାହା ଜଗନ୍ନାଥଙ୍କ ଇଚ୍ଛା ଯେମିତି କୁହନ୍ତି ଜଗନ୍ନାଥଙ୍କ ଡୋରି ନ ଲାଗିଲେ ନା ଆମେ ବି ତାଙ୍କୁ ଦେଖା କରିପାରିବାନି ସେମିତି ଡୋରି କେବେ ଲାଗିବ ନେଇ ରଥଯାତ୍ରା ଯିବି ବୋଲି ବହୁତ ବହୁତ ମନେ ହଉଚି ଆଉ ଠାକୁର କରନ୍ତୁ ଡୋରି ଲଗାନ୍ତୁ ଯାଇକି ତାଙ୍କ ଦର୍ଶନ କରିବାକୁ କରିବାର ସୁଯୋଗ ମିଳୁ। ମୁଁ ପ୍ରତିିବର୍ଷ ମୁଁ ପ୍ର ତି ବର୍ଷ ଯବେ ନାହିଁ କେବେ ମୁଁ ଯା ହଉ ମତେ ଜଗନ୍ନାଥଙ୍କ ଡୋରି ଲାଗେ ମୁଁ ପ୍ରତିିବର୍ଷ ମୁଁ ଯାଏ ଜଗନ୍ନାଥ ମନ୍ଦିର ଏଥର ବି ଯାଇଥିଲି ଏଥର ବି ମୁଁ ନୂଆ ବର୍ଷ ପରେ ପରେ ଯାଇଥିଲି ଆମର ଉ ବୈଶାଖ ମାସ ଯୋଉ ତା ପୂର୍ବ ଚୈତ୍ର ମାସ ବେଳ କୁ ମୁଁ ଯାଇଥିଲି ତ ପୁରୀ। ଆଉ ମତେ ବହୁତ ଇଚ୍ଛା ଅଛି ରଥଯାତ୍ରା ଯି ଲାଗି ଆଉ ତୁମେ କେବେ ପୁରୀ ଯାଇଥିଲ।
ମୁଁ ବି ସେଇ ଚୈତ୍ର ମାସରେ ଯାଇଥିଲି ପୁରୀ ଯାଇଥିଲି ସମସ୍ତ ମାମୁ ଘର ଲୋକ।
ହଁ ରଥଯାତ୍ରା ଟାଇମ ରେ ବହୁତ ଭିଡ ହେଇଥାଏ ନା ତ ସେଥିଲାଗି ଅ ରଥଯାତ୍ରା କୋଉଟାଇମ ଯେ ପୁରା ରଥ ଟଣା ହେଇକି ଯେତେବେଳେ ଗୁଣ୍ଡିଚାମା ଆଡକୁ ଯାଇଥାନ୍ତି ସେତେବେଳେ ବହୁତ ଭିଡ ହେଇଥାଏ ଆଉ ଗୁଣ୍ଡିଚାମା ଙ୍କ ପାଖରୁ ଫେରିଲା ବେଳେ ଯେତେବେଳେ ଜଗନ୍ନାଥ ମନ୍ଦିର ଆଡକୁ ପ୍ରବେଶ ପାଇଁ ସେତେଳେ ଆସିଥାନ୍ତି ତ ସେଇ ଟାଇମ ରେ ତ ଟିକେ ସେଇ ଯୋଉ ସାତ ଆଠ ଦିନ ଆମର ଯୋଉ ରହିଥାଏ। ନା ସେଇ ଟାଇମ ଟା ଆମର ଟିକେ ଉ ବାହୁଡା ବାହୁଡା ଆମର ରଥଯାତ୍ରା ରେ ବାହୁଡ଼ା ଟାଇମ୍ ଟା ଯଉ ତା ମଝିରେ ଯୋଉ ଫାଙ୍କା ରଥ ମାନେ ଗୁଣ୍ଡିଚା ମନ୍ଦିର ବୁଲିକି ଆସି ମାଉସୀ ମା ମନ୍ଦିର ଥାନ୍ତି। ସେଇ ଟାଇମ ରେ ଟିକେ ଫାଙ୍କା ରଇଥାଏ। ପୁରା ଭଲସେ ଭଗବାନ ତିନି ଠାକୁରଙ୍କ ଦର୍ଶନ ଆର ଭଲସେ ମିଳେ।
ହଁ ସେଇଥିରେ ତ ଲୋକ ଲ ଲକ୍ଷ ଲକ୍ଷ ଭକ୍ତମାନେ ଦଳ ଦଳା ଚକଟରେ ମରିଯାଆନ୍ତି।
ହଁ ହଁ ସେ ହଁ ସେଟା ବି ଠିକ କଥା ଆଉ ସେଠି ଯୋଉ ଆମର ସମୁଦ୍ର ରହିଛି ଅ ସମୁଦ୍ର ସେଠି ବି ମତେ ବହୁତ ଭଲ ଲାଗେ। ସମୁଦ୍ର କୂଳରେ ବସିକି କିଛି ସମୟ ବିତେଇବାକୁ। ସେଟା ମତେ ବହୁତ ପ୍ରକୃତିର ଏକ ଅ ପ୍ରାକୃତିକ ମ ମତେ ଫିଲ୍ ମାନେ ହୁଏ ସେଠି ମୋ ମନ ବହୁତ ଶାନ୍ତ ଲାଗେ ଆଉ କିଛି ସମୟ ସେଠି ଚାଲିବାକୁ ମତେ ଭଲ ଲାଗେ ସେଠି ଆମେ ଓଟ ଦେଖିବାକୁ ପାଇଥାଉ। ଆଉ ଭ ସେ ସବୁ ଦେଖିବାକୁ ମିଳିଥାଏ ବହୁତ ଖୁସି ଲାଗେ।
ଆମେ ଯୋଉ ଆସେ ଲହଡି ଯୋଉଟା କୁହନ୍ତି।
ହଁ ଲହଡି ରେ ଖେଳିବାକୁ ବି ଭଲ ଲାଗେ କିନ୍ତୁ ଆମେ ସେଥିରେ ସତର୍କ। ତା ଅବଲମ୍ବନ କରିବା ଆଜିକାଲି ଦେଖୁଚ ଆମେ ଖୁସିରେ ଆମେ ଲହଡି ଭାଙ୍ଗିବା ଚକରେ କାହାର ପୁଅ ବାପା ମା ହରଉଛନ୍ତି କାହାର ଛୁଆ ହରଉଛନ୍ତି କିନ୍ତୁ ଆମେ ସେଥିପତି ଧ୍ୟାନ ଦବା ଦରକାର।
ହଁ।
ଆଉ ଆଉ ତମେ କୁଆଡେ କଣ ବୁଲିବାକୁ ଯାଇଚ ସେମିତି କିଛି ଜାଗା?
ମୁଁ ତ ଯାଇଛି ବାଲେଶ୍ଵରରେ ଯୋଉ ଅଛି କ୍ଷୀରଚରା ଗୋପୀନାଥ।
ହଁ ହଁ କ୍ଷୀରଚରା ଗୋପୀନାଥ ମୁଁ ବି ଯାଇ
ଇମା ବି ଜଗନ୍ନାଥ ଟେମ୍ପୁଲ ବି ଅଛି। ବହୁତ କିଛି ଅଛି ବୁଲିବାକୁ ଯାଏ ମତେ କିନ୍ତୁ ସେ ଯୋଉ କ୍ଷୀରଚୋରା ଗୋପିନାଥ ସେ ଯୋଉ ରବିଡିଟା ଦିଅନ୍ତିନି ନା। ପୂରା ଲୋକ ପୁଣିରେ ଯଉଟା ହେଇଥାଏ ବଢିଆ ଲାଗେ କିନ୍ତୁ ସେଇଟା।
ହଁ ଆଚ୍ଛା ଆଚ୍ଛା। ହଁ ମୁଁ ବି ଖାଇଚି। ମତେ ବି ବହୁତ ଭଲ ଲାଗେ ଆମର ମୁଁ ଯାଇଥିଲି ଆଉ ଅ ସମୁଦ୍ର କୂଳ ଯାଇଥିଲି। ସେଇ ବାଲି ସେଇ ଯୋଉ ଜାଗା ତମେ ଯୋଉ କହିଲ ସେ ଦିଘା ପାଖକୁ ମୁଁ ଯାଇଥିଲି ଦିଘା ଜାଣିି ଥିବ ଦୀଘା। ସମୁଦ୍ର କୂଳ ସେଠିକି ବି ମୁଁ ଯାଇଥିଲି। ଆ ସେଠି ଲୋକମାନେ କଣ କରୁଚନ୍ତି ନା ସେଠି ବହୁତ ଅଳିଆ ଆବର୍ଜନା କରୁଚନ୍ତି ସେଠି କିନ୍ତୁ ଅ ସଫା ସୁୁତୁରା ରଖିବା କଥା ଆଉ ସଫା ସୁତୁରା ରହିଲେ ସିନା ଆମକୁ ଅ ଭଲ ଲାଗିବ। ସେଠି ଲୋକମାନେ ସେଟା ବି ଗୋଟେ ପର୍ଯ୍ୟଟନ ସ୍ଥଳୀ। ଅ ଯେତେ ପରିଷ୍କାର ରହିବ ସେତେ ଲୋକଙ୍କର ସେଠି ଯିବାକୁ ମନ ହବ।
ହଁ।
ଅ ହ